ହାଲୋ। ହାଲୋ।
ହଁ ଆପଣଙ୍କୁ ମୋ ଶବ୍ଦ ଆ ଶୁଭୁଚି ଆପଣଙ୍କୁ। ଅ ମୁଁ ମୋ ଧୋନି ମୋ ବାଣୀ
ଆଜ୍ଞା।
ହଁ ନମସ୍କାର ଆଶିଷ ସାର୍ ଆପଣ କେମିତି ଅ
ହଉ କେମତି ତାଙ୍କର ଦିନ ଭଲ ଗଲା?
ଟିକେ ଭଏସ ଡିଲେ ହଉଛି ନେଟୱାର୍କ ଡିଲେ। ନେ
ଆଚ୍ଛା ଆଛା ଆପଣଙ୍କ ଗୋଟେ ଭଲ ଆପଣ ଟିକେ ଗୋଟେ ଭଲ ଜାଗାକୁ ଆସନ୍ତୁ ଯୋଉଠି ନେଟ ଆସୁଥିବ ମୋର ତ ନେଟ ଫୁଲ୍ ଅଛି।
ମୋର ବି ନେଟ ଫୁଲ୍ ଅଛି ଆପ ଆପଣ ବୁଝିପାରିବେ କି ନେଟ ଟିକେ ଶ୍ଲୋ ହଉଛି ମାନେ ଅଁ ଯାହା ସବୁ କଲେ ବି ଆପଣ ରହିବ ଟିକେ।
ହୁଁ ହୁଁ। ଠିକ ଅଛି। ହଁ ମୁଁ କହୁଥିଲି କି ଆଉ ଆପଣଙ୍କ ଦିନ କେମିତି ଗଲା ଆଜି? ହଁ ହଁ।
ହଁ ଦିନ ଖଟରେ ପଡି ପଡି ପଳେଇଲା ଆଉ ଯାଇଥିଲି ମୋର ହଁ ମୋର ଭାଇଙ୍କ ଜ୍ୟେଷ୍ଠ ଭ୍ରାତାଙ୍କ ସହ ମଦ୍ୟପାନ କରିଥିଲି ଆଉ ମଦ୍ୟପାନ କରି ଆଉ ଖାଦ-ଖାଦ୍ୟ ଗ୍ରହଣ କରିଆକୁ ଭୁଲ ଯାଇଛି ତ ଲଞ୍ଚ ଆଜିି କରିପାରିନି। ରୟାଲ ଷ୍ଟାଗ ଜାଣିଛନ୍ତି ଆପଣ?
ସେଇଟା କଣ ଦେଶୀ ନା ଲାଇକ୍
ହଁ ସେଟା ହୁଇସ୍କି ଜାଣିଛନ୍ତି?
ହଁ ଆପଣ କୋଉ ବ୍ରାଣ୍ଡ ର ହୁଇସ୍କି ପିଅନ୍ତି?
ହୁଇସ୍କି ଆପଣ ଜାଣିଛନ୍ତି ରୟାଲ ଷ୍ଟାଗ? ରୟାଲ ଷ୍ଟାଗ ଜାଣିନଥିବେ। ନା ମୁଁ ଜାଣିନି। ଆପଣଙ୍କୁ ମୁଁ ଫଟୋ ପଠେଇବି। ପ ଆପଣ ଦେଖିବେ।
ହଉ ହଉ ଫ୍ରି ହେଲେ ପଠେଇବେ ମୁଁ ହଁ ମୁଁ କହୁଛି କି ଆଜି ମୁଁ ମୋ ଦିନରେ କଣ କରିଛି କହୁଛି। ତାହେଲେ
ହଁ ଆପଣ ଦେଖନ୍ତୁ ଆଇକୋନିକ ଗୋଟେ ହ୍ବାଇଟ ର ଅଛି ଆଉ ଗୋଟେ ଆଲଫା ଷ୍ଟାର ଅଛି। ଆପଣ ଯୋଉଟା ପିଇ ପାରିବେ ହଁ।
ଆଚ୍ଛା ହଁ ମୁଁ କହୁଛି ଆଜି ମୁଁ ଦିନରେ କଣ କଲି ଶୁଣ।
ହଁ କୁହନ୍ତୁ।
ହଁ। ଆ ହାଁ ମୁଁ ଆଜି ରାତି ଦୀର୍ଘ ସ ବାରେଟା ବେଳେ ଶୋଇଲି। କାଲି ଆଉ ଆଜି ସଖାଳ ଆଟା ବେଳେ ଥରେ ଉଠିଥିଲି ବା ଥ୍ରୁମ ଗଲି ଫେରେ ଶୋଇ ପଡିଲି ତ ଫେରେ ହଁ। ନା ନା ବାଥରୁମ ନାଇଁ ଖଟରେ ଆସି ଶୋଇ ପଡ଼ିଲି।
ହଁ ବାଥରୁମ ରେ ଆପଣ କିଛି କାର୍ଯ୍ୟକଳାପ କରିଛନ୍ତି ସେମିତି ଥକିଲା ଭଳିଆ। ହ
ନା ନା ବାଥରୁମରେ ମୁଁ ଟଏଲେଟ ଯାଇଥିଲି ଓନ୍ଲି ଏକେ।
ହଁ ଆଜ୍ଞା ଟଏଲେଟ ନୁହଁ ସେଇଟା ଆପଣ ମୂତ୍ର ବିସର୍ଜନ କରିଛନ୍ତି।
ହଁ ହଁ ମୂତ୍ର ବିସର୍ଜନ କରିକି ଆସିଲି। ଶୋଇପଡିଲି ଆଉ ଘଣ୍ଟା ଟା ଶୋଇଲି ଉଠିଲି ତାପରେ ଟିକେ ମାନେ ଉଁ ବାହାରେ ଗଲି ଦହିବରା ଗୋଟେ ଖାଇଲି।
ହଁ ବହୁତ ହିଁ ଭଲ ଖାଦ୍ୟ ଆପଣଙ୍କର ବହୁତ ହି ପୁଷ୍ଟିସାର ଯୁକ୍ତ ଆଉ ବହୁତ ହି ଉତ୍ତମ ଧରଣର ସ୍ଵାଦ ଆଉ ସ ସୁସ୍ଥ ଖାଦ୍ୟ ଆ ପଣ ଖାଉଛନ୍ତି।
ଏତେ ସାରା ଆ ଏତେ ସାରା ଓଡିଆ ଓ୍ବାର୍ଡ ଆପଣ କେମିତି ଶିଖିଲେ ଗୋଟେ ବହି ପଢୁଛନ୍ତି ବୋଧେ।
ନା ମୁଁ ବହି ପଢୁନି ମୁଁ ଅ କଥା ହୋଇ ହୋଇ ଅଭ୍ୟାସ ହୋଇଯାଇଛି। ଆ ବହୁତ ହିଁ ଝିଅଙ୍କ ସହ କଥା ହଉଚି ବହୁତ ହିଁ ପୁଅଙ୍କ ସହ କଥା ହଉଚି ବହୁତ ବୁଢା ଲୋକଙ୍କ ସହ ବି କ ଥା ହେଇ ସାରିଚି।
ଉଁ ହୁଁ। ତ ମୁଁ କହୁଚି କି ସେଇଟା ଖାଇଲି ପିଇଲି ତା ପରେ ଦିନ ବେଳା ତ କହିଚି ଆପଣଙ୍କୁ କୁ ପଖାଳ ତ ଖାଇଥିଲି ଚାରିଟା ପାଞ୍ଚଟା ବେଳେ ସାଗର ମଲ୍ଲିକ କଲ୍ କଲେ କହିଲେ ଆସ ବୁଲିବାକୁ ଯିବା ମୁଁ ବୁଲିବାକୁ ଗଲି ତାଙ୍କ ସହ। ତା ପରେ ତା ପରେ ସନ୍ଧ୍ୟା ବେଳକୁ ଟିୟୁସନ୍ ଫିସନ୍ ଥିଲା। ତା ପରେ ଏମିତି ଚାଲିଚି ଆଉ ଦିନଟା।
ହଁ ଆପଣ ଟ୍ୟୁସନରେ କିଛି ପାଠ ପଢା ପଢି ହଉଚି। କେ କଣ ପଢଉଚନ୍ତି ଆପଣ କହିପାରିବେ?
ଟ୍ୟୁସନରେ ଏବେ ଆମର ମ୍ୟାଥରେ ପଢ଼ା ହଉଚି ଡିଫେରନ୍ସିଏସନ୍।
ହଁ ବହୁତ ହିଁ ଭଲ ଆଉ ସୁସ୍ଥ ସ ଉତ୍ତମ ଅ ଆପଣଙ୍କର ବିଷୟ। ତ ଆଉ ଆଁ ଡିଫେରନ୍ସିଏସନ୍ ଆପଣ ବୁଝି ପାରୁଚନ୍ତି ଆ ଏ-ଏଲ୍ ହ-ହପିଟାଲ୍ ରୁଲ୍ ଅ ଆମର। ଆପଣ ବୁଝିପା
ସରି ଡିଫରେନ୍ସିଏସନ ନୁହେଁ ଆମର ଡେରିଭେଟିଭ୍ ପଢ଼ା ହଉଚି ଡେରିଟିଭ୍।
ହଁ ଡେରିଭେଟିଭ୍ ଯା ଡିଫରେନ୍ସିଏସନ୍ ସେଆ ବୋଧେ ମୁଁ ଠିକ୍ ଜାଣିଚି। ନା ମୋର
ନା ନା ଆପଣ ଠିକ କଥା କହିଲେ କିନ୍ତୁ ଆପଣ ଏଇ ଯୋଉ ଏଲ ହବ୍ କଣଟେ କହିଲେ ସେଇଥିରୁ ମୁଁ କନଫ୍ୟୁଜ୍ ହେଇଗଲି।
ହଁ ଏଲ ହପିଟାଲ୍ ରୁଲ୍ ଏଇଟା ବି
ନାଇଁ ଆମର ଚେନ୍ ରୁଲ୍ ଷ୍ଟାର୍ଟ ହେଇଚି ଚେନ୍ ରୁଲ୍।
ହଁ ଚେନ୍ ରୁଲ୍ ବହୁତ ହିଁ ଉତ୍ତମ ଆଉ ଭଲ ଧରଣର ରୁଲ୍ ଅ ଟେ ଆଉ ଆପଣ ଜାଣିଥିବେ ଫାଷ୍ଟ ଆ ତା ପୂର୍ବ ଫଙ୍କସନ୍ କୁୁ ଆପଣ ଡିରାଇଭ୍ କରିବେ ତା ପରେ ତା ପର ଫଙ୍କସନ୍ ତା ପରେ ତା ପର ଫଙ୍କସନ୍ ସାଇଟ୍ ରେ ଥିବ। ଆଜ୍ଞା ବହୁତ ହି ଉତ୍ତମ ଧରଣର ଅଟେ। ଆ ତା ପରେ କୁହନ୍ତୁ ଆପଣ ଆଉ କିଛି ନୂତନ ଶିକ୍ଷା ଗ୍ରହଣ କଲେ?
ନାଇଁ ଆଉ ତ ସେମିତି କିଛି ଶିକ୍ଷା ଗ୍ରହଣ କରିନି। କଲେ ଆପଣଙ୍କୁ ମୁଁ ନିଶ୍ଚିତ ଜଣେଇବି।
ଆପଣ ତା ହେଲେ ଆ ଯାଉଚନ୍ତି କିଛି ଇଣ୍ଡିଭିଜୁଆଲ କୋଚିଂ କ୍ଲାସ୍ ମାନେ କେତେ ଜଣ ଇଣ୍ଡିଭିଜୁଆଲ ଯାଉଚନ୍ତିଁ। ହଁ ଉଁ ଆପଣଙ୍କୁ ଆପଣଙ୍କ ଫିସ୍ କେତେ ରହୁଚି?
ଫିସ୍ ହଉଚି ତିନି ହଜାର ଟଙ୍କା ଦଶଟା କ୍ଲାସ୍ କୁ।
ହଁ ବହୁତ ହିଁ ଭଲ ପ୍ରାଇସ୍ ନୁହଁ ଏଇଟା ଆଉ ଆପଣ ଅଲଗା କୋଉଠି ଯାଇଥିଲେ ଟିକେ ଭଲ ମିଳିଥାନ୍ତା ଆପଣଙ୍କୁ।
ନାଇଁ ଆକ୍ଚ୍ୟୁଲି ମୁଁ ଆକ୍ଚ୍ୟୁଲି ତିନି ଜଣ ପିଲାକର ହଉଚୁ ଆମେ। ତ କମ ପିଲା ଯେହେତୁ ଟିକେ ଅଧିକ ନ ନଉଛନ୍ତି।
ଓଃ ହଁ ବୋଧେ କମ୍ ଏଇଟା ମତେ ଜଣ ନାଇଁ ମୁଁ ଟିକେ ଭୁଲ ଯାଇଚି। ଅ ତ ହଁ ଆଉ ଆପଣ ଅ ଆପଣଙ୍କୁ ଭୁବନେଶ୍ଵର କେମିତି ଲାଗୁଚି ଆପଣ କହିପାରିବେ? ଭୁବନେଶ୍ୱର ଠିକ୍ ଠାକ୍ ଅଛି ହଁ ଭୁବନେଶ୍ୱରରେ ଟିକେ ଅଗ୍ରଗତି ହବା କଥା ଆମର ଟିକେ ବିକାଶ ହବା କଥା ଆଉ ବିକାଶଉନ୍ମୁଖୀ ଦେଶ ଯେହେତୁ ତ ରାଜ୍ୟ ବି ବିକାଶ ହବା କଥା। ଆଉ କରପସନ୍ ଚାଲିଚି। ଆ ଚାଲିଆକୁ ଦିଅନ୍ତୁ ଆପଣ। ଆଉ କଣ କରି ହବ?
ନାଇଁ ମୁଁ ତ କରପ୍ସନ୍ ଏଗେନ୍ଷ୍ଟେ ରେ ଯେତିକି ସବୁ ସରକାରୀ ଅଫିସର୍ ଙ୍କୁ ଦେଖେ ମୁଁ ତାଙ୍କୁ ସବୁବେଳେ ମୁହଁ ବୁଲିକି ପଳାଏ ତାଙ୍କୁ ଦେଖେନି କେବେ। କାରଣ ମୁଁ ଜାଣି ଚି ଆୟଙ୍କ ଭିତରୁ ଜଣେ ନା ଜଣେ କିଏ ସେମିତିଆ ଅଫିସର୍। ତ ମତେ ସେମତିଆ ଅଫିସର୍ କେଇ ଭଲ ଲାଗନ୍ତିନି।
ହଁ ଆଉ ଆପଣ ଟିକେ ସ୍ଥଗିତ ହେଇଯାଉଚନ୍ତି। ଆଉ ଲିପିବଦ୍ଧ ହେଇଯାଉ ଯାଉଚନ୍ତି ଆପଣ ଚୁପ୍ ରହୁଚନ୍ତି ଆଉ ତ ଆପଣଙ୍କର ଚୁପ୍ ରହିବାର ରହସ୍ୟ କଣ ରାଜ୍ ଅଛି ଆ ରାଜ୍ କିଛି ଅଛି ଆପ
ନାଇଁ ନାଇଁ ସେମିତି ନାଇଁ ଆପଣ କହୁ ଚନ୍ତି ଜଣେ ବଡ କହିଲା ବେଳେ ସାନ ଚୁପ ହେଇଯାନ୍ତି ତ ମୁଁ କହୁଥିଲି ଆଉ।
ଓ ଆପଣଙ୍କର କିଛି ହେଇଛି ହୃଦୟ ଭାଙ୍ଗି ଯାଇଛି ଆପଣଙ୍କର?
ନାଇଁ ନାଇଁ ଆମର ସେମିତି କେହି ନାହାଁନ୍ତି ହୃଦୟ ଭାଙ୍ଗିଲା ପରିକା। ଆପଣ କିଛି କୁହନ୍ତୁ ଆପଣଙ୍କ ମହିଳା ମିତ୍ର ବିଷୟରେ
ହଁ ମୋର ଜଣେ ବହୁତ ହିଁ ସ୍ଵାଦିଷ୍ଟ ମହିଳା ମିତ୍ର ଥିଲେ।
ସ୍ଵାଦିଷ୍ଟ ମହିଳା ମିତ୍ର ମାନେ ଆପଣ କଣ ଖାଉଥିଲେ ଖାଲି ତାଙ୍କର
ହଁ ମୁଁ ହଁ ମୁଁ ତାଙ୍କର ହାତ ରନ୍ଧା ଖାଉଥିଲି ଆଉ ବହୁତ ହି ସ୍ଵାଦିଷ୍ଟ ସେ ମ୍ୟାଗି ରେସିପି କରନ୍ତି ମ୍ୟାଗି ଆପଣ ଜାଣିଥିବେ ଏ ମ୍ୟାଗି ଆପଣଙ୍କ କରିଆସେ? ମୁଁ କହିବି ଆପଣଙ୍କ ମ୍ୟାଗି କେମିତି କରନ୍ତି?
ନା ନା ମ୍ୟାଗି ତ କିଛି ନାହିଁ ପାଣି ଗରମ କରିଵ ନୁଡୁଲ ଟା ଭାଙ୍ଗିକି ପକେଇବ ମ୍ୟାଗି ଟା ସେଥିରେ ଟିକେ ମସଲା ପକେଇଦବ ଘାଣ୍ଟିଦବ ଗୋଳେଇଦବ ସରିଲା।
ନା ମୁଁ ସେଇ ମ୍ୟାଗି କଥା କହୁ ମୁଁ ଅଲଗା ମ୍ୟାଗି କଥା କହୁଛି ଆପଣ ତେଲରେ ବି ଫ୍ରାଏଡ କରିପାରିବେ ମ୍ୟାଗି
ଆଛା ଆଛା ନାଇ ତେଲ ଫ୍ରାଏ ବାଲା ମ୍ୟାଗି ମୁ ତ ଖାଇନି କେବେ। କିନ୍ତୁ ଆପଣ କହୁଛନ୍ତି ତ କେବେ ଗୋଟେ ଦେଖିବା ଟ୍ରାଏ କରିବା ଆଉ।
ହଁ ତ ଅ ମୋର ମହିଳା ମିତ୍ର ତ ନାହାନ୍ତି ଯେହେତୁ ଆପଣ ଜାଣି ଯେ ଆପଣ ତ ବହୁତିହିଁ ଆକର୍ଷଣୀୟ ଦେଖାଯାଆନ୍ତି। ଆପଣଙ୍କର ହିଁ ମହିଳା ମିତ୍ର ଥାଇପାରନ୍ତି। ଆପଣ ମତେ କେମିତି ପଚାରୁଛନ୍ତି?
ନାଇଁ ମୁଁ ଆକର୍ଷଣ ହେଲେ କଣ ହେଲା ଆଉ ସେମିତି କେହି ନାହାନ୍ତି।
ହଁ ସେମିତି କେହି ନାହାନ୍ତି ଆପଣଙ୍କର ଆପଣଙ୍କର ପରିବାରରେ ବି କେହି ନାହାନ୍ତି ଆପଣଙ୍କର? ନା ସେମିତି କେହି ବି ନାହାନ୍ତି ଆପ୍
ପରିବାରରେ ହଁ ଅଛନ୍ତି ସେମିତି କଜନ ହେଲା ମାନେ ବନ୍ଧୁ ବାନ୍ଧବ ମାନେ ଯୋଉ କଣ କହନ୍ତି। ମାଉସୀ ପୁଅ ପିଇସି ପୁଅ ଏମିତି ଝିଅ ମାଉସୀ ଯେମିତି
ହନ୍
ଭଉଣୀ ଭାଇ ଏମ୍ ଭଉଣୀମାନେ
ହୁ ଅ ଆପଣ ଜଣେ ଡକ୍ଟରଙ୍କ ଆଉ ପୁତ୍ର ଅଟନ୍ତି। ନା ମୁଁ ଠିକ କହିଲି ନା ଭୁଲ
ଠିକ କହୁଛନ୍ତି ଆପଣ।
ହଁ ଆପଣଙ୍କ ପିତୃ ଜଣେ ଡକ୍ଟର ଅଟନ୍ତି?
ଆଜ୍ଞା।
କୋଉ ଡକ୍ଟର ଅଟନ୍ତି?
କାର୍ଡିଓ। ଛାତିର
ଓ ବହୁତ ହିଁ ଭଲ ଡକ୍ଟର ଅଛନ୍ତି ଆପଣ ହଁ ପିତା କୋଉ ହସ୍ପିଟାଲ ରେ ଅଛନ୍ତି ଜାଣି
ଆପୋଲୋ ଆପୋଲୋ।
ହଁ ବହୁତ ହିଁ ଭଲ ଆଉ ଉତ୍ତମ ହସ୍ପିଟାଲରେ। ଆପଣଙ୍କର ପିତା ଅଛନ୍ତି। ମୋ ବାପାଙ୍କର ବି ବିଜିନେଷ ଅଛି ସେ ଟିକେ ଆପଣ ଜାଣିଛନ୍ତି ତ ସେ ଟିକେ ବିଜନେସ କରନ୍ତି।
କଣ ବିଜନେସ ମାନେ କୋଉ ରିଲେ
ହଁ ବିଜନେସ୍ କରନ୍ତି ଆପଣ? ଅ ଜାଣିଥିବେ ଘର ବାଡି ବେପାର ଜାଣିଥିବେ?
ଲ୍ୟାଣ୍ଡଲଡ଼ ଜମିନଦାର ଜମିନଦାର?
ନା ଜମିଦାର ନୁହଁ ଆମେ ଆମେ ଆକ୍ଚୁଆଲି ଆପଣଙ୍କୁ କହିପାରୁନି ସେ ୱାଡଟା ତ ପାନ ଦୁକାନି।
କଣ?
ପାନ ଦୁକାନ।
ଆଉ ତମେ କହିଲ ବିଜନେସ କରନ୍ତି।
ହଁ ବିଜନେସରେ ପାନ ଦୋକାନ ବି ଯାଉଚି ନା।
ଆ କୋଉଠି ପାନ ବିକୁଛନ୍ତି କହିବ ମୁଁ ଯିବି।
ହଁ ଆପଣ ପାନଠୁ ବହୁତ୍ ହିଁ ଦୂରରେ ରହିବେ ତ। ଆ ଆପଣଙ୍କୁ ମୁଁ କେବେ ଯିବାକୁ ଦେବ ନା ଆମେ ରଜରେ ଦୋକାନ ହିଁ ବନ୍ଦ କରିଦେଇ ପଳେଇଥିଲୁ ବୁଲିବା କୁ।
ତାହେଲେ ଧନ୍ଦା କେମିତି କରିବ?
ନା ଆଉ ଆମ ହଁ ମୋ ବାପା ଆକ୍ଚୁଲି। ବହୁତ୍ ହିଁ ଅଳସୁଆ ଅଟନ୍ତି ତ ସେ ଦୋକାନଠୁ ଅଧିକ ଘରେ ରୁହନ୍ତି।
ଆଚ୍ଛା ପୁଅ ପରିକା।
ହଁ ପୁଅ ଭଲିକା।
ଆଉ। ଆ ଆପଣ କାଲି କଲେଜ ଯାଉଛନ୍ତି ରବିବାରରେ?
ହୁଁ।
କାଲି କ କାଲି କଲେଜ ଯିବେ ଆପଣ ରବିବାର? ଆପଣ କି ବ୍ୟସ୍ତ ଅଛନ୍ତି ବୋଧେ। ଆପଣ ଟିକେ ବ୍ୟସ୍ତ ଅଛନ୍ତି। ଆମେ କଲ ରଖିପାରିବା।